ହାଲୋ।
ହଁ ଭୟସ ଆସୁଛି ଭୟସ ଆସୁଛି ହାଲୋ। କହିଲି କଣ କରୁଥିଲ?
ଏଇ ଚାହା ଖାଇବା ବନଉଥିଲି।
ଓହ କଣ ଖାଇବା?
ଖାଇବା କଣ ଦେଖିଆ ହଉ ସେଏ ଚାହା କରିବେ ପୁଅ ପାଇଁ ଟିକେ ଡାଲି ଚା ଆଉ ତମେ
ଆମେ ତ ଡିଉଟିରେ ଅଛୁ ଡିଉଟି ସରିନି ଆଉ। ଟିରେ ଅଛି ଡିଉଟି ସରିନି।
ଅ ହଁ। ଆଁ କଣ ଖାଇବା ହେଇଚି?
ଖାଇବା ଏଇ ଦି ଘରେ ଗରମ ଭାତ
ହଁ।
ଡାଲି
ହଁ।
ଆଉ ସେଟା କଣ କହନ୍ତି ଆମର କୁନ୍ଦୁରୁ ଭଜା ଆଳୁ ଆଉ କୁନ୍ଦୁରୁ ଭଜା।
ହଁ ହଁ।
ଆଉ ତମର ଦିପହରେ
ଆମର ଦିପରେ ହେଇଥିଲା ଭାତ ଆଉ ଡାଲମା ହେଇଥିଲା ଡାଲି ବି ହେଇଥିଲା। ଆଉ ଛୁଇଁ ଆଳୁ ଯା ହେଇଥିଲା। ଶାଗ ଭଜା ହେଇଥିଲା।ଆଉ ସବୁ ପୋଡା ପୋଡି ଆଉ।
ଆଚ୍ଛା ହଉ।
ହଁ କହ କହୁ।
ଆଉ ରାତିରେ।
ରାତିରେ ଦୁଃଖୀ ହବୁ। ଆଉ କଣ ହବ? ଦେଖ ଖରା ଆଇଲା।
ରୁଟି କି ଆଳୁ ଭଜା?
ନାଇଁ ନାଇଁ ରୁଟିକୁ ଆଉ କଣ ହବ ନା।ଆଳୁ ଭଜା ହବନି।
ନା ସନ୍ତୁଳା?
ନାଇଁ ସନ୍ତୁଳା ନାଇଁ ଦେଖିବା ରୁଟି ହବ ଖାଲି।
ଆଛା।ହଁ ବା ଆମର ତ ଅବିକା କଣ ଜଳଖିଆ ପତ୍ର ନା ନାଇଁ?
ଜଳିଖିଆ ଭାବୁଛି ଯାଇକି ଦି ଟା ଚକୁଳି କରି ଦବ ନି ତ କାଲି ଆପଣ ରହିବେ?
ହୁଁ ଆମର ତ ଆମେ କରିଥିଲୁ।ଏନୁ ଟିକେ ବରା ଛାଣିଥିଲୁ। ଆଉ ଟିକେ ପକୁଡି।
ବର୍ଷା ହଉଛି ନା?
ବର୍ଷା ନାଇ ବର୍ଷା ହଉନି ଦିପହରେ ହେଇଥିଲା ଟିକେ ବର୍ଷା। ଆଉ ଏବେ ଟିକେ ଛାଡି ଯାଇଛି ଆଉ। ଉଠେଇଛି କହି ହଉନି ହବ ବୋଧେ ରାତିରେ।
ହଁ ହଁ।
ବର୍ଷାକୁ ଆଉ କିଏ ବାନ୍ଧିକି ରଖିଛି।ସେ ଯେତେବେଳେ ମନ ସେତେବେଳେ ତ ହବ।
ହୁଁ ହୁଁ।
ତା ଉପରେ କଣ ବର୍ଷ ସେ ତ ଏଇନୁ ଖରା ହଉଛି ଏଇନୁ ପୁଣି ବର୍ଷା। ହଅନ୍ତ
ଏ କହିବା କଥା। ସିିଜିନ୍ ବର୍ଷା ଦିନ ଆସିଲା ନା।
ହଁ ବର୍ଷା ସିଜନ ହେଇଗଲା। ଆଉ ବର୍ଷା ହବ ଏଇତ ଘଡଘଡି
ହଁ ଯେ କାଉରିିଆ ସବୁ ଏଇନା ଏଥର ଚାଲିବେ ଆଉ।
ହଁ ଶ୍ରାବଣ ମାସ ତମେ ଶ୍ରାବଣ ମାସ ତୁମେ ଭାର ନଉଚ।
ନାଇଁ ନାଇଁ ମୁଁ ନଉନି। ଇଚ୍ଛା ଥିଲା ଝିଅ ଥିଲାବେଳେ ବହୁତ ଇଚ୍ଛା ଥିଲା। ଯେ ପାଣି କାନ୍ଧେଇକି ନେଇକି ଶିବଙ୍କ କତିରେ ଢାଳିବା ପାଇଁ।
ହଁ, ଆଉ ଝିଅ ପିଲା ନିଅନ୍ତିନି କିଏ କହିଲା ନିଅନ୍ତି ପା।
ହଁ କେଜାଣେ ମୋତେ ମୋ ଇଏ ମନା କଲାଠୁ ମୋର ଏଇତ ଇଚ୍ଛା ଥିଲା ପାଣି
ଝିଅ ଝିଅ ପିଲା ନିଅନ୍ତି।ଏ ଲେଡି ଜି ବି ନିଅନ୍ତି। ଡ ଏଇତ ଅ, ବହୁମାନେ ନିଅ ତିନି
ହଁ।
ହୁଁ ତୋମେ ଏଇଥର ନଇ ଯାଅ ଭାଇଙ୍କ ସାଙ୍ଗରେ।
ଏ ନାଇଁ ନାଇଁ ଆଲାଓ କରିିବେନି। ହଁ ଭାଇ ଯାଉଛ
ଆଉ ଭାଇ ଯାଉଚନ୍ତି।ଭାଇଙ୍କ ତୋ ସାଙ୍ଗରେ ଯିବ।
ଦେଖିବା ଆଉ।
ଆଗରୁ ସିନା ଏକେଲା ଥିଲ ବୋଲି ଛାଡୁ ନଥିବେ ଘରେ।
ଏବେବି ଆଲାଓ ନାହିଁ।
ଏବେ ବି ଆଲାଓ ନାହିଁ ନାଇଁ କି?
ନା ହଁ।
ଆଚ୍ଛା, ଆଚ୍ଛା।
ଆଉ ତୋମେ ଯାଉଛ ପାଣି ନେଇକି?
ହଁ ମୁଁ ଆଗରୁ ପାଣି ନେଇକି ଯାଉଥିଲି। ଏବେ ଏଇ ଚାରି ପାଞ୍ଚ ବର୍ଷ ହେଲା ଆଉ ଯାଉନି।
ହଁ, ହଁ।
ନହେଲେ ଆଗରୁ ଯାଉଥିଲି। ଏବେ ତ ସମୟ କଣ କହିଲେ?
ଛାଡି ଦେଇଚ?
ହଁ ଛାଡି ଦେଲିଣି ଚାରି ବର୍ଷ ହେଲା। ଚାରି ପାଞ୍ଚ ବର୍ଷ ହେଇଗଲାଣି ଆଉ।
କ ପାଇଁ?
ଆଉ ନେଇକି ଯାଉନି।
କ ପାଇଁ ଛାଡ଼ି ଦେଇଚ?
ଏଇ ସବୁ ଖାଇବା ପିଇବା ଠିକ ହେଲାନି।
ହଁ, ହଁ।
ସେଇଥିପାଇଁ ଛାଡିଦେଲି ଆଉ।
ହୁଁ, ହୁଁ।
ଏଟା ତ ଗଲା ମାନେ ନିହାତି ତୋମେ ନିଷ୍ଠାରେ ରହିବାକୁ ପଡିବ। ଉପାସେ ରହିବାକୁ ପଡ଼ିବ। ତାପ ମାସ ।
ଏବେ ମାନେ ଯେତିକି ଭକ୍ତି ରହୁନି ନା ପାଣି ଢାଳିବା ପାଇଁ ଇଚ୍ଛା ହେଉଚି ସେମାନେ ଭଲ ଭଲ ଜାଗା କୁ ଜି ବେ । ବୁଲାବୁଲି କରିବେ ସବୁ ହେଇ ନିଶା ଧଇଲାନି। ଏବେ ଆଗରୁ ଯେମିତି ଦେଖେ ମାନେ ବହୁତଥ ତ ଚାଲି ପୁରା ନିଷ୍ଠାର ସହ ଏବେ ଲୋକ କଣ ଭାବୁଛନ୍ତି ଆଉ ଚାଲ ଯିବା ଏଇ ଜାଗା କୁ ଗଲେ ଭଲ ହବ। ଏଇଠି ଶିବ ମନ୍ଦିର ସବୁ ତ ଠାକୁର ସମାନ ନା ଏବେ ସମସ୍ତେ ଏଥର ବୁଲିବା ମାଇ
ପାଣି ଢାଳିଲେ ଯୋଉ ବର ମିଳିବ। ବାହାରକୁ ଯାଇକି ପାଣିଢାଳିଲେ ହେଲେ ବି ସେଇ ଘର ମିଳିବ। ତ ଆଜିକାଲି ତ ଲୋକ ଆଉ ଭକ୍ତି କରୁନାହାନ୍ତି ନା।
ରହିଲାନି।
ଉହୁଁ। ସେଇଥିପାଇଁ ଆଉ ଯାଇକିନା କିଛି ଲାଭ ନାଇଁ।
ସେ ଭଲ। । ପକିଥିବ ତ ।
ହୁଁ ଭକ୍ତି ଆମେ ଠାକୁରଙ୍କ ପାଖରେ ଭକ୍ତି ଦେଖଉଚେ କିନ୍ତୁ କଣ ଆଙ୍କ ପାଖରେ ଭକ୍ତି ନାହି।
ବାପା ମାଆ ଙ୍କୁ ନେଇ ହଁ ।
ମେନ ତ ଆମର ଚଳନ୍ତି ଠାକୁର ହେଲେ ବାପା ମାଆ।
ସେମାନଙ୍କୁ ଯଦି ନ ପଚାରି
ଆଉ ଯେତେ ଦିଅ ହଁ ଠିକ କଥା ଯଦି ବାପା ମାଙ୍କ ତମେ ନ ପଚାରିଲା ଆଉ ଦିଅ ଦେବତା ଯେତେ ଖୋଜିଲେ କଣ ହେବ।
ହଁ ହଁ।
ଆମର ତ ମେନ୍ ଯିଏ ଚଳନ୍ତି ଠାକୁର ତାଙ୍କୁ ଟ ଆମେ ପଚାରୁନାହାନ୍ତି ନା। ସେଇଆ କଥା ଆଉ।
ଘର ଲୋକଙ୍କ କଥା କହୁଚି। ଚାଲୁନଥିବେ ମାରୁଥିବେ ନହଲେ ବୃଦ୍ଧା ଆଶ୍ରମ ନେଇକି ଛଡୁଥିବେ ନ ନାଇ କହୁନ? ଏରେ ଶିବ ଭକ୍ତି, ଦାନ, ଧର୍ମ ।
କନ ।
କିଛି ନାହିଁ। ପୁରା ପାଣି ପରା, ଲୋକ ଦେଖାଣିଆ।
ଲୋକ ଦେଖାଣିଆ ହଁ। ତା ଅପେକ୍ଷା ତମେ ମାଙ୍କୁ ଯଦି ପୂଜା କଲ ଓ ଡେଲି ସକାଳ ସନ୍ଧ୍ୟାରେ
ହୁଁ ଲୋକ ଦେଖାଣିଆ ମାନେ ଲୋକ କହିବେ ଇଏ ଏମିତି ଦାନ କରୁଛନ୍ତି। ସେ ଧର୍ମ କରୁଛି ପୁଣ୍ୟ କରୁଛି। ଇଆଡେ ଉପମା ବନେଇ
ଇଆଡ଼େ ବାପା ମାଙ୍କୁ କଟୁ କଥା କହୁଥିବି ଇଆଡେ-ଏ-ଏ ଠାକୁରଙ୍କୁ ଦେଖ ହ ମନ୍ଦିର ଦେଖିଲେ ମୁଣ୍ଡିଆ ମାରିବି।
କଳିଯୁଗ ଶେଷ ହେଇଆସିଲାଣି ନା ତ-ଅ-ଅ
କି ବାପା ମା ଯେମିତି ଆମକୁ ଗୋଟେ ଆଶୀର୍ବାଦ ଦେବେ। ଭଗବାନ କଣ ଦେବେ? ସେ ପରା ଆମର ଚଳନ୍ତି ଠାକୁର। ଆମକୁ କଣ ଆ ଆଜିକାଲି ଦୁନିଆରେ ଆମେ ଭଗବାନଙ୍କୁ ଦେଖିପାରୁଛେ?
ଅଛନ୍ତି ଭଗବାନ ତମେ ଦେଖିବ କୁଆଡେ। ସେଇଟା ସବୁ ପଥର।
କିନ୍ତୁ-ଉ-ଉ-ଉ ରାତି ପାଇଲେ ଆ-ଆ-ଆ କେତେ ଜଣ ଅଛନ୍ତି ବାପା ମାଙ୍କୁ ରାତି ପାଇଲେ ମୁଣ୍ଡିଆ ମାରୁିଛନ୍ତି କହିଲ?
ଆଉ ଅଛି। ଆଗରୁ ଥିଲା, ଆଗରୁ
ହୁଁ ନା ଆଗରୁ ହଁ। ଆଗରୁ ମୁଣ୍ଡିଆ ମାର ଥିଲେ, ଏବେ ତ ଆଉ ବାପା ମାଙ୍କୁ ଦେଖିଲେ ତ ଛି ଛାକର କରୁଛନ୍ତି ଆଉ ମୁଣ୍ଡିଆ କଣ ମାରିବେ?
ହୁଁ ହୁଁ।
ଆଉ ବୋହୂ ମାନେ ତ ଅଛନ୍ତି ଯେ ବାପା ମାଙ୍କୁ ପଚାରୁନାହାନ୍ତି।
ହୁଁ।
ନାଇଁ କି?
ଭାଇ କେମିତି ଏଞ୍ଜୟ କରିବେ।
ହଁ ନିଜେ ଆମେ କେମିତି ଭଲରେ ଖାଇବୁ ଭଲରେ ରହିବୁ। ତାଙ୍କର ଏଇଭଳିଆ ସବୁ ଚିନ୍ତାଧାରା ଆସୁଛି।
ହୁଁ।
ଆଉ ଘରେ ସବୁ ଭଲ?
ହୁଁ ଭଲ।
ଆଛା ହଉ। ମଉସା ମାଉସୀ?
ହୁଁ ସମସ୍ତେ ଭଲ ଅଛନ୍ତି ଯେ।
ପୁଅ?
ପୁଅଟା ଶୋଇଲା।
ଏତେ ଶୀଘ୍ର ଏଇ-ଇ-ଇ-ଇ
ନାଇଁ ନାଇଁ ଦିନ ଟା ସୋଇନଥିଲା ତ, ଏଇନା ଶୋଇଲା, ନାଇଁ ଏଇନା ଯାଉଛି ତାକୁ ଉଠେଇଦେବି।
ଆଉ ଏଇନୁ ନ ଉଠେଇଲେ, ସେ ପୁଣି ରାତି ଦଶଟାରେ ଉଠେଇକି କାନ୍ଦିବ। ନା ହଁ ଏଇନେ ଯଦି ନ ଉଠିବ ସେ ରାତି ଗୋଟେ ଦିଟା କରିବୁ ଆଉ। ଛୋଟ ଛୁଆ ତ ସେମିତି କରିବେ ଆଉ। ନା ଶୋଇବେ ନା ଶୋଆଇଦେବେ। ଆଉ ଭାଇ ତ ସେ ତାଙ୍କର କ କର୍ମରୁ ଆସିଥାଏ, ଯେ ସେ ତାଙ୍କର
ମୋବାଇଲ ଧର, ମୋବାଇଲ ଧର। ତାପରେ ସେ ତାଙ୍କର ମୋବାଇଲ ଧରିଲେ। ତହେଲା ଆଉ ବାଟା ବଟି ସେ ବି ସେମିତି ବାଟ୍ ତ ସାଢ଼େ ଏଗାରଟା, ବାରଟା, ଗୋଟେ, ଯାଇ ମୋବାଇଲ ସେ ବି ଦେଖୁଛନ୍ତି।
ମୋବାଇଲରେ ଦେଖିଲେ ବି, ଆଉ ସେ ଧର ଏଇନେ ପୁଅ କାନ୍ଦିବ। ଆ ଆଉ କୌଣସି ଧରିବେ କି, ନାଇ ଉଠ ଉଠ ଉଠ। ଉଠ ଉଠ ଉଠ ଉଠ ପୁଅ କାନ୍ଦିଲା ଧର ତାକୁ। ଆଉ ସେ ତାଙ୍କର ଏଇ କଥା କଥାଟା କହିବେନି ଆଉ, ସେ କଣ ଆଉ ଧରିବେ କି, ସେ ଧରିବେନି ନା।
ଅହଁ । ଆଉ ଘରକୁ କେତେବେଳ ଆସିବ ନା ଡିଉଟି ସରିନି?
ଏ ବି ତ ଡ୍ୟୁଟି ସରିଲାଣି, ଆମର ଖାଲି ଆସିଛନ୍ତି ବାହାରୁ ସାର୍ ଦି ତିନି ଜଣ ତ। ସେ ଅଛନ୍ତି ତାଙ୍କୁ ଟିକେ ଅପେକ୍ଷା କରିକି ଅଛି ଆଉ।
ଓ ହୋ।
ଲାଣି ଆମର
ଏଇଠୁ ସକାଳୁ, ଛଅଟା ଯାଏ ହଉଥିବ ଆଉ।
ହଁ ଛଅଟା ଯାକେ ଡିଉଟି, ଯେ ଆମର ତିନିଟା ବେଳକୁ ତିନିଟା ବେଳକୁ ଡିଉଟି ସରିଯାଇଛି।
ହୁଁ।
ବସିଛୁ ଖାଲି, ଆଡୁ ଉପରୁ ଅର୍ଡ଼ର ଆସିଲେ, ଆମେ ପଳେଇବୁ ଆଉ। ସାର ଏବେ ବ୍ୟସ୍ତ ରହିମେ ପେମେଣ୍ଟ ହଉଚି ତ। ହଉ ସାର। ସାରେ ଯାଉନାହାନ୍ତି ବୋଲି ତ ଆମର ଅସୁବିଧା ଆଉ।
ହ କର୍ମ କିନ୍ତୁ ବହୁତ ଭଲ।
କଣ? କରିବା ଆଉ କର୍ମ ନ କଲେ କଷ୍ଟ ନକଲେ କୃଷ୍ଣ ମିଳୁନାହିଁ।
ହୁଁ।
ହ।
ହଉ ହୁଁ ହୁଁ।
ହଉଁ।